ଉ।
ନମସ୍କାର।
ହଁ ନମସ୍କାର।
ଅ ହୋ ଆପଣ କଣ କରୁଚନ୍ତି?
ଏବେ ବସିଚୁ କାମ ସାରିକି।
ଓ ହୁଁ ଆଉ ଆପଣଙ୍କ ଆଡେ ବର୍ଷା ଫର୍ଷା କେମତି କଣ?
ବର୍ଷା ତ ଲାଗି ରହିଚି ଆଜି ସଖାଳୁ ବର୍ଷା ତ ହଉଚି ବହୁତ ଜୋରେ। ଏବେ ଟିକେ ହାଲକା ଛାଡିଛି।
ହୁଁ ଆମ ଆଡେ ବି ତ ସକାଳୁ ତ ଆଜି ବର୍ଷା ଟିକେ ହେଇଯାଇଛି ଦି ଦିନ ହେଲା ତ ହଉଥିଲା। ମାନେ ଚାରିଟା ବେଳେ ବର୍ଷା ହଉଥିଲା କିନ୍ତୁ ଆଜି ସକାଳୁ ହେଇଯାଇଛି।
ଆଉ ବର୍ଷା ପାଗ ଦେଇଛି ଆପଣ କଣ କରିୁଛନ୍ତି ଘରେ ନା ନାଇଁ।
ଘରେ ତ ମୁଁ ଏବେ ବସିଛି ଆଉ ବର୍ଷା ପାଗ ହେଲେ ମାନେ ଖାଇବାକୁ ଭଲ ଲାଗେ ଯୋଉ କିଛି ଛଣାଛଣି ଜିନିଷ ହଉ। ଚାରିଟା ବେଳେ ଖାଇବାକୁ ଭଲ ଲାଗେ? ହେଲେ କିନ୍ତୁ ଘରେ ପାଟି କରୁଛନ୍ତି କାହିଁକି ନା ଋତୁ ଟା ଯେହେତୁ ମାନେ ପରିବର୍ତ୍ତ ନ ହଉଛି ଖରା ଏବେ ସରିକି ବର୍ଷା ଟା ଆରମ୍ଭ ହେଇଯାଉଛି ତ ଦେହ ବି ଖରାପ ହେଇଯିବ। ପିଲାମାନେ ଙ୍କ ଦେହ ବି ବେଶୀ ଖରାପ ହେଇଯାଉଛି ତ ଘରେ ଟିକେ ମନା କରୁଛନ୍ତି। ଏଗୁଡାକ ଜିନିଷ ସବୁ ଖାଇବା ପାଇଁ ଆପଣ ବି ଖାଇବେନି ନହେନେ ଦେହଟା ଖରାପ ହେଇଯିବ କେତେବେଳେ ହୁଁ ଆପଣଙ୍କ ଘରେ ଘରେ ବି ଛୋଟ ପିଲା ଏତ ଯିଦି କରିବେ ମାନେ ସବୁ ଜିନିଷ ଖାଇବାକୁ ତା ଙ୍କୁ ବି ଟିକେ ମନା କରିବେ ଆଉ ଆପଣ ଖାଇସାରିଲେଣି?
ହଁ ଖାଇସରିଲୁଣୁ ଦଶଟା ବେଳକୁ ପଖାଳ ଖାଇଥିଲୁ।
ଓହୋ।
ଆପଣ?
ଓ ରୋଷେଇ ସରିଲାଣି?
ହଁ ରୋଷେଇ ସରିଲାଣି ଖାଲି ତର କାରୀ ସରିଲାଣି ଭାତ ବସିଛି।
ଉଁ ହୁଁ ହଁ। ଆପଣ କେତେ ଭାଇ ଭଉଣୀ ଆପଣଙ୍କ ଘର ପରିବାର ବିଷୟରେ କଣ କେମିତି ଟିକେ କୁହନ୍ତୁ?
ତମେ? ଆମେ ତିନି ଭାଇ ଭଉଣୀ ଯେ ମୋ ଦିଦି ଯିଏ ମୋ ତାଙ୍କର ମ୍ୟାରେଜ ହେଇଯାଇଛି ଆମେ ଏବେ ସାନ ଭାଇ ମୁଁ ଘରେ ଅଛୁ ଆଉ। ଆଉ ବାପା ବୋଉ ବାପା ବାହାରେ ରହୁଛନ୍ତି। ଆମେ ଏବେ ଅଛୁ ଚାରିଜଣ ଫ୍ୟାମିଲିରେ ଆଉ।
ହଁ।
ଆପଣଙ୍କ ଫ୍ୟାମିଲି?
ହଁ ଆମ ଫ୍ୟାମିଲିରେ ବି ରହୁଛନ୍ତି ଆମେ ଭାଇ ଭଉଣୀ ତିନି ଜଣ ବାପା, ମା। ସମସ୍ତେ ତ ସମସ୍ତଙ୍କ କାମରେ ବ୍ୟସ୍ତ ମାନେ ଛୋଟଠୁ ହେଇକି ବଡ ପ ପର୍ଯ୍ୟନ୍ତ ବି ଯାହାର ଯାହାବି କାମ ଥାଉ ସମସ୍ତେ ନିଜ ନିଜ କାମ ରେ ବ୍ୟସ୍ତ ଥାନ୍ତି ବାପା ବାପା ଯେମିତି ତାଙ୍କ ବିଜନେସ ରେ ବ୍ୟସ୍ତ। ମୁଁ ସେମିତି ମୋ ପାଠ ପଢାରେ। ମା ସେମିତି ତାଙ୍କ ଘର କାମ ଯାହା ସବୁ ହେଲା ରୋଷେଇ ହଉ କିମ୍ବା ଘରର ଆଉ ଯେକୌଣସି କାମ ହଉ ପିଲାମାନଙ୍କର ଦାୟିତ୍ୱ ହଉ ସବୁ ବୁଝୁଛନ୍ତି। ଆଉ ଭଉଣୀ ସିଏ ବି ତା ପାଠ ପଢାରେ ବ୍ୟସ୍ତ ଆଉ ଆମ ଘରେ ଗୋଟେ ଛୋଟ ପୁଅ ଅଛି ସିଏ ବି ତ ତା ପାଠପଢ଼ା ସହିତ ତା ସାଙ୍ଗମାନଙ୍କ ସହିତ ଖେଳ କୁଦ ପିଲାମାନେ ଯେହେତୁ ଏବେ ଟିକେ ଛୋଟ ଅଛନ୍ତି ସେ ତ
ହୁଁ।
ବେଶୀ ସାଙ୍ଗମାନଙ୍କ ସହିତ ବୁଲାବୁଲି କରିବେ ତାଙ୍କ ପିଲାବେଳ ଟାଇମ ଟା ହିଁ ଖେଳରେ ଖେଳରେ ପଳାଏ ହେଲେ ବଡ ହେଲା ପରେ ନିଜକୁ ଗୋଟେ ଗୋଟେ ଭଲ ମଣିଷ ଗୋଟେ ଭଲ ଦାୟିତ୍ୱବାନ ଲୋକ କରି ଗଢିବା। ସେଇଟା ହଉଛି ପରିବାର ର ସବୁଠୁ ବଡ ଦାୟିତ୍ଵ। ମୁଁ ଘରର ବଡ ଝିଅ ଆଉ ସମସ୍ତେ ଘରର ବଡ ହଉ କି ସାନ ହଉ ନିଜକୁ ଯଦି ଗୋଟେ ସାହସ ର ସହିତ ଗଢିଦେଲ ନିଜ ଚିନ୍ତାଧାରାକୁ ଉଚ୍ଚ କଲ ତ ଏଇଟା ପରିବାର ପାଇଁ ବହୁତ ଭଲ ହବ। କାହିଁକି ନା ସାଙ୍ଗମାନଙ୍କ ସହିତ ଯୋଉ ସମୟ ଗୁଡାକ ସବୁ ଅତିବାହିତ ହେଇଯାଇଚି ସେଗୁଡାକ ବେଳେ ବେଳେ ମନେ ପଡିଯାଏ ହେଲେ ନିଜ ପରିବାର ପାଇଁ ତ କିଛି କରିବାକୁ ପଡିବ। ସେମିତି ସାଙ୍ଗମାନଙ୍କୁ ଆମେ ସମୟ ଦେଲେ ଦଉଥିଲେ ପିଲାବେଳେ ଏବେ ବଡ ହେଲା ମାନେ ନିଜ ପରିବାରକୁ ସମୟ ଦେବାକୁ ପଡିବ। ପରିବାର ଦାଇତ୍ୱ ବୁଝିବାକୁ ପଡିବ। ଏମିତି ସବୁ ଚାଲିଛି ଆଉ ଆଉ ଆପଣ କଣ ପଢୁଛନ୍ତି।
ଏବେ ମୋର ପ୍ଲାସ୍ ଥ୍ରୀ ସେକେଣ୍ଡ ଇୟର କ୍ଲାସ କରୁଛି। ଆହୁରୀ ଦଦିବର୍ଷ ପାଠପଢା ଅଛି ପାଠ ପଢା ସରିଲେ
ହୁଁ ହୁଁ ନିଶ୍ଚୟ ଯାହାେଲେ କିଛି ଗୋଟେ ନିଜ ପରିବାର ପାଇଁ ତ କରିବାକୁ ପଡିବ। ସମସ୍ତଙ୍କୁ ବାପ ମାଙ୍କ ଋଣା ତ କେହି ହେଲେ ସୁଝି ପାରିବେନି ହେଲେ କିଛି ବି ହେଲେ ଆମେ ତ ସବୁ ତ ସୁଝିବି ପାରିବିନି ହେଲେ ଆମେ ଆମକୁ ଯେତିକି ଯାହା କରିଛନ୍ତି ଆମେ ତାର କିଛି ଗୁଣ ତ କରିପାରିବା ତ ବାପାମାଙ୍କୁ ସବୁବେଳେ ଖୁସିରେ ରଖିବାକୁ ମାନେ ଆମେ ସେଇପରି କାମ ଆମକୁ କରିବାକୁ ପଡିବ। ନା ସେମାନେ ଆମର ସବୁ କିଛି
ଆଉ ଆପଣଙ୍କ ଘରେ ଏବେ ସବୁ କଣ କରୁଛନ୍ତି।
ଘରେ- ଘରେ ବୋଉ ଆଉ ମୁଁ ଅଛି ପୁଅ ତ କଲେଜ ଯାଇଛି ହେରି ବୋ ଏବେ ଭାତ ତରକାରୀ ସରିଲାଣି ଭାତ ବସେଇଛି ସେ ବାହାରି ଥିବ ବାରିଆଡେ ଆଉ
ହ ହ ଆଉ ଆପଣଙ୍କ ଦେହ ପା ଭଲ ଅଛି।
ହଁ ମୋ ଦେହ ଭଲଅଛି ଘରେ ବି ସମସ୍ତେ ଭଲ ଅଛନ୍ତି ଭଗବାନଙ୍କ ଦୟାରୁ-
ହୁଁ
ବର୍ଷା ଯେହେତୁ ହଉଛି ସିଜୀନ ଚେଞ୍ଜ ହଉଛି ଦେହପା ଯାହାର ଲାଗି ରହୁଛି ସମସ୍ତଙ୍କର ଖାଲି ଠିକ ଠାକ ଆମର ହେବ ତ ଅଛି କଣ ହବ କେତେବେଳେ କେହି ଜାଣିଛ।
ହଁ ଆଉ ଆପଣଙ୍କୁ କଣ ସବୁ ଖାଇବାକୁ ଭଲ ଲାଗେ।
ମତେ ପଖାଳ ଭାତ ତ ଜାଣିଥିବ ଏଇଟା ତ ତ ସବୁଦିନ ଆମର ସବୁଦିନେ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ।
ସବୁ ମାନେ ମନ ଶାନ୍ତି ଆତ୍ମା ଶାନ୍ତି ସମସ୍ତଙ୍କ ସହିତ କ କଥାବାର୍ତ୍ତା ବି କରିବାକୁ ଭଲଲାଗେ କେମିତି ଗୋଟେ ବହୁତ ଭଲ ଲାଗେ।
ତ ଯାହା ବି ହଉ। ବାର ମାସ ତ ଚାଲିଥିବ ପଖାଳ ପଖାଳ ଚାଲିଥିବ ତ। ମାଛ ଭଜା ହଉ ମାଛ ଭଜା ହଉ ହୁଁ। ସବୁ ପ୍ରକାର ଭଜା ମତେ ଖାଇବା ପାଇଁ ଭଲ ଲାଗେ ଯେମିତି। ହଁ ପରିବାରରେ ଯୋଉ ସବୁ ଭଜା ଧୁଡଙ୍ଗ ଭଜା ଉ ପୋଟଳ ଭଜାକୁ ଏଇଟା ସବୁ ଭଲ ଲାଗେ। ବଡ଼ିଚୁରା ଜାଣିଥିବେ ଆମ ଓଡିଆ।
ଦେହକୁ ସୁସ୍ଥ ରଖନ୍ତୁ ସବୁ ହଁ। ଏଇ ତ। ମାନେ ବାହାରେ ଯୋଉ ଜିନିଷ ମିଳୁଛି ତାକୁ ବ୍ୟବହାର କରିବା କଥା ନୁହେଁ। କାହିଁକି ନା ସବୁ ସାର ଦେଇକି ସବୁ ବଢେଇ ଦଉଛନ୍ତି। କଦଳୀକୁ ପଚେଇ ଦଉଛନ୍ତି ଆଉ। ଏମିତି ସବୁ କରୁଛନ୍ତି। ତ ନିଜ ବାଡିରେ ସବୁ ଫସଲ କରିକି ଖାଆନ୍ତୁ। ସମସ୍ତଙ୍କୁ ବି ଖୁଆନ୍ତୁ।
ହୁଁ ଆମର ସବୁ କିଛି ବାରିରେ ହିଁ ହଉଛି ଫସଲ।
ହୁଁ ହୁଁ। ହଁ ଆପଣ ଆପଣ ମାଆଙ୍କୁ କାମରେ ସାହାଯ୍ୟ କରନ୍ତି?
ହଁ ବହୁତ୍ ବହୁତ୍ ସାହାଯ୍ୟ କରେ ଘରର ସବୁ କାମରେ। ସାହାଯ୍ୟ କରେ ହ ମୁଁ।
ସେତେବେଳେ ମାନେ ଘରେ ରହୁଥିବା ଟାଇମ୍ ରେ ମାଙ୍କୁ ସାହା ଯ୍ୟ କରିବା କଥା କାହିଁକି ନା କେତେବେଳେ କୋଉ ପରିସ୍ଥିତିରେ ଆମେ ପାଠ ପଢା ପାଇଁ ବ୍ୟସ୍ତ ରହିଯାଉଛେ। ବା ପାଠ ପଢିବା ପାଇଁ ବାହାରକୁ ମଧ୍ୟ ଚାଲି ଯାଉଛେ ତ ମା ଘରେ। ଏକାକି ରହିଯାଉଛନ୍ତି। ତ ରହିବା ଟାଇମ୍ ରେ ମାଆଙ୍କୁ ସେତେବେଳେ ସାହାଯ୍ୟ କରିବା କଥା। ଗଲେ ହେରି ସିଏ ବି ପୁଣି ଏକା ହେଇକି କାମ କରିବେ। ଆ ନିଜ କାମରେ ବି ନିଜକୁ ବ୍ୟସ୍ତ ରଖିବାକୁ ପଡିବ ଏଇଟା ଗୋଟେ ଜୀବନର ଗୋଟେ ସଂଘର୍ଷ ମାନେ? କହିବାକୁ ଗଲେ ଚେଷ୍ଟା ସହିତ ନିଜକୁ ଗୋଟେ ଭଲ ମଣିଷ। କରି ଗଢିବା ଏମିତି ହ ଆପଣଙ୍କ ଆଡେ ଏବେ ବର୍ଷା ପକୋଉଛି?
ବର୍ଷା ଏବେ ଛାଡିଛି ବର୍ଷା ବର୍ଷା ତ ସକାଳୁ ସେମିତିରେ ପକଉଛି ଏବେ ଟିକେ ଛାଡିଛି ପୁଣି ଉଠେଇଲାଣି। ସେଠାରେ କି କଣ। ବର୍ଷା ଦିନ ତ ବର୍ଷା ଏମିତି ଲାଗି ରହିବ କେତେବେଳେ କହିବେ ଯେ ହବନି।
ହ ହୁଁ। ତାହେଲେ ଆପଣଙ୍କ ଗାଁରେ ଚାଷ କାର୍ଯ୍ୟ ହୁଏ।
ହଁ ଗାଁରେ ଚାଷ କାର୍ଯ୍ୟ ହୁଏ ଆମ ଘରେ ବି ଆମର ବିଲ ଯେହେତୁ। ମାଛି ଘରେ ବି ତଳି ପକେଇବା ପାଇଁ ଥିବେ ଧାନ କୁ। ବତରେଇକି ଗଜା କରିଛନ୍ତି ଯେମିତି ତଳି ପଡିବ।
ଘଡେ ତଳି ପଡିଗଲାଣି ଗଛ ବି ପ୍ରାୟ ଲୋକଙ୍କର ହେଇଗଲାଣି। ସମସ୍ତେ ଯୋଉ ମାନେ ଆଗୁଆ ଟିକେ ତଳିପ
ଆଗୁଆ ପକେଇଛନ୍ତି ଆମର ଟିକେ ଏବେ। ବାପା କାଲି ଆସିଥିଲେ। ନେଇକି ପକେଇବେ ଗଜା ଆମର ହେଇସାରଣି ଆମେ ଗଜା ଘରେ ରଖିଦେଇଛୁ ଘରେ। ବାପା ଆସି ପକେଇବେ।
ପ୍ରକୃତରେ ମାନେ ମୁଁ ପୁରା ପୃଥିବୀ ତାଙ୍କର ହଉ। ଆମର ସବୁଠୁ ମୂଲ୍ୟବାନ ମାନେ ଜୀବନ କହିବାକୁ କହିଲେ ମାନେ ଆମର ସବୁଠାରୁ ମୂଲ୍ୟବାନ୍ ଦାୟିତ୍ଵ ହଉଛି କୃଷକ ମାନଙ୍କର। କାହିଁକିନା ସେମାନଙ୍କ ବିନା ତ କିଛି ନୁହେଁ ଆମେ ଯୋଉ ସବୁ ଜିନିଷ ଖାଉଛ୍ ଛେ ଯୋଉ ସବୁ ଜିନିଷ ଉତ୍ପାଦନ ହଉଛି ସବୁ ତ କୃଷକ ମାନଙ୍କ ପରିଶ୍ରମରୁ ହଉଛି। ଏବେ ତ ବେଶୀ କିଛି ପରିଶ୍ରମ କୃଷକମାନଙ୍କୁ ପଡୁନି। ପରିଶ୍ରମ ଟିକେ କମ୍ ହେଇଯାଉଛି, କାହିଁକି ନା ଯୋଉ ମେସିନ ହେଇଗଲାଣି। ସବୁ ପ୍ରକାର ତ ମେସିନ୍ ହେଇଗଲାଣି। ସବ୍ ଜମ ବହୁତ୍ କମ୍ ହଉଛି ଆଉ ଫସଲ ଅମଳ କଲା ଟାଇମ୍ ରେ ବି ବେଶୀ ହଉଛି ଆଉ।
ବ ସେଛି କା ଉ। କେତେବେଳେ କୋଉ ଟାଇମ୍ ରେ ଫସଲ ଅମଳ ହେଲା ବେଳେ ଟିକେ ନଷ୍ଟ ହେଇଯାଏ। ପୋ ପୋକ ଲାଗିଯାଏ ବେଳେ ବେଳେ ଅଧିକ ବର୍ଷା ହେତୁ। ଆଉ ମରୁଡ଼ି ବି ବେଳେ ବେଳେ ପଡ଼େ ତ ଗୋଟେ ଚାଷୀର ମାନେ ଯେତେବେଳେ ସେ ଅଧିକ ଉତ୍ପାଦନ କରିବ ତ ତାର ବହୁତ ଭଲ ମାନେ ଖୁସି ଲାଗିଥାଏ ହେଲେ, ଯେତେବେଳେ ତାର କିଛି ପୋକ ଲାଗିଯାଏ ନଷ୍ଟ ହେଇଯାଏ। ହାତୀ ମାନେ ବି ବହୁତୁ ଧାନ ହଉ ବିରି ହୋଉ ଯାହାବି ହଉ ସବୁ ନଷ୍ଟ କରିଦିଅନ୍ତି ଫସଲ ଖାଇଦିଅନ୍ତି। ଖାଇଦିଅନ୍ତି ନଷ୍ଟ ବି କରିଦିଅନ୍ତି ତ କୃଷକ ତବୁ ସେତେବେଳେ ମାନେ ଦୁଃଖ ହେଇଥାଏ ସେଟା ଯିଏ କେବଳ କୃଷି କାମ କରୁଛି ତାର ପରିବାର ବି ପୋଷିଲା ବେଳକୁ ସେତେବେଳେ ତାକୁ ଟିକେ କଷ୍ଟ ବି ହେଇ ପଡ଼େ। ନଷ୍ଟ ହେବା ଟାଇମରେ। ତ ଏମତି କୃଷକ ମାନଙ୍କୁ ତ ଆମେ ଆଗ ସମ୍ମାନ ଦବା କଥା। କାହିଁକି ନା ସେମାନେ ଆମ ଜୀବନକୁ ମାନେ ସେମାନେ ଆମ ଜୀବନକୁ କହିବାକୁ ଗଲେ ଖାଦ୍ୟ ସବୁ ଦେଇକି ମାନେ ଯତ୍ନବାନ ଆମକୁ କରୁଛନ୍ତି। ଆମେ ତ ତାକୁ କିଣିକି ଖାଉଛେ। ହେଲେ ବି ସେ କରୁଛନ୍ତି ଯେହେତୁ ସେ ହଉଛି ସବୁଠୁ ଶ୍ରେଷ୍ଠ।
ହଁ।
ଓ ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା। ଆପଣ ବହୁତ କ୍ଷଣେ ଭଲ ମଣିତ ଅଁ ଆ ମୂଲ୍ୟବାନ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ମୁଁ ଏବେ ରଖୁଛି ପରେ ଆମେ କେବେ ନିଶ୍ଚୟ କଥା ହବା।
ଆଜ୍ଞା।
ନମସ୍କାର।
ହୁଁ।